ସ୍କାର।
କଣ କରୁଛନ୍ତି?
ମୁଁ ଏଠି ବସିଥିଲି ଆଉ କଣ କରିବା। ବର୍ଷା ପବନ ତ ହଉଛି ସେଥିପାଇଁ ଘରେ ବସିବା କଥା ଆଉ। ଆଉ ଆପଣ?
ହଁ ଏବେ ଏଇ ମାର୍କେଟ ଯାଇଥିଲି ଆସିଲି ଆଉ।
ଆଚ୍ଛା ଠିକ ଅଛି ବଜାର ତାହେଲେ ବୁଲିବାକୁ ଯାଇଥିଲେ ନା କଣ?
ଏଇନା କିଛି ଜଳିଖିଆ କଲି ଆଉ କିଛି ଆଜି ଜାଣିଥିବେ ଆଜି ରବିବାର ସେ ପାଇଁ କିଛି ଆମିଷ ନେଇକି ଆସିଲି ଆଉ।
ଆଚ୍ଛା ଆଜି ଆମିଷରେ କଣ ଅଛି କି ଆପଣଙ୍କର?
ଆଜି ଟିକେ ଆଣିଚି ଆମର ଭାକୁର ମାଛ।
ଆଚ୍ଛା ଭଲ ଆଉ ମାଛ ଝୋଳ ଟେ ଆଜି ହବ।
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ। ଆପଣଙ୍କର
ଆମର ଆଜି ଅଛି ଚିକେନ ତରକାରୀ ହବ। ସେଥିପାଇଁକା ବାପା ଆଜି ଯାଇଥିଲେ ବଜାରୁକୁ ଏବେ ଆସିଲେ ଆଉ ଟିକେ ପୂର୍ବରୁ। ତ ସିଏ ନେଇ ଆସିଥିଲେ।
ଓହୋ।
ଆଉ ଆଉ ଗୋଟେ କଥା ପଚାରିଥିଲା। ଗୋଟେ କଥା ପଚାରିବାର ଥିଲା। ଆପଣ ଯାଇଥିଲେ କିଛି ମାସ ତଳେ କୋଲକାତା ବୁଲିବାକୁ?
ଆଜ୍ଞା ଆଜ୍ଞା।
କଣ ବୁଲାବୁଲି କଲେ କେତେ ଜାଗା ଦେଖିଲେ ଆମ ସାଙ୍ଗରେ କିଛି ସେୟାର କରନ୍ତୁ।
ଠିକ ଅଛି ଠିକ୍ ନିଶ୍ଚିନ୍ତ।
କେମିତି କଣ ଗଲେ କାହା ସହିତ ଗଲେ ସବୁ କିଛି।
ଠିକ ଅଛି ପ୍ରଥମତ ଆମେ ଯୋଉ କୋଲକତା ପାଇଁ ଆମେ ଟିକେଟ କରିଥିଲୁ ଯେହେତୁ ଆମେ କୋଲକତାରେ ଜାଣିଥିବେ ଭିଡ଼ ବହୁତୁ ବହୁତୁ ମାନେ ବଙ୍ଗାଳୀ ଲୋକମାନେ ଯାଆନ୍ତି ଟ୍ରେନ୍ ରେ ସେଥିପାଇଁ ଟିକେ ମିଳେନି ଜଲ୍ଦି ତ ମାସେ ଦି ମାସ ପୂର୍ବରୁ ଟିକେଟ କରିବାକୁ ପଡିଥାଏ।
ହଁ ସେ ତ ଠିକ୍ କଥା ମୁଁ ବି ଶୁଣିଚି।
ହୁଁ ତାପରେ ଆମେ ଟିକେ ସଡ଼ନ ପ୍ଲାନିଂ କଲୁ ନା ଯିବା ପାଇଁ।
ହଠାତ୍ ଆପଣ ମାନଙ୍କର ପ୍ଲାନିଂ ହେଇଥିଲା ତାହେଲେ।
ହଁ ହଠାତ୍ ଆମେ ସଡ଼ନ ଭାବିଲୁ ଯିବୁ ବୋଲି ଯେହେତୁ କୋଲକତାରେ ପୁରା ମାନେ ପ୍ରସିଦ୍ଧ ଦୁର୍ଗା ପୂଜା ଆପଣ ଜାଣିଥିବେ।
ହଁ କୋଲକାତାରେ ତ ବହୁତ୍ ଭଲସେ ଦୁର୍ଗା ପୂଜା ପାଳନ କରାଯାଏ। ବହୁତ ମଜା ଲା
ବହୁତ୍ ବହୁତ୍। ବହୁତ୍ ପ୍ରସିଦ୍ଧ ପ୍ରତିଟି କଲୋନୀରେ ଗୋଟେ ଗୋଟେ ବଡ଼ ବଡ଼ ଠାକୁରଙ୍କର ମୂର୍ତ୍ତି ଥାଏ। ବହୁତ୍ ସୁନ୍ଦର ଭାବରେ ସେମାନେ ପୂଜା କରନ୍ତି।
ମଣ୍ଡପ ସବୁ ସଜା ହେଇଥିବ ବଡ ବଡ ପେଣ୍ଡାଲ ସଜା ହେଇଥିବ ବହୁତ
ବହୁତ୍ ବଡ ବଡ ବହୁତ୍ ବଡ ବଡ ମେଳା ବି ପଡ଼ିଥାଏ ତା ସାଙ୍ଗରେ ବହୁତ କିଛି ଥାଏ।
ଓହୋ ଆଚ୍ଛା ଭଲ ଆଉ ତାପରେ
ତାପରେ ଆମେ ଟିକେଟ ବି ମିଳୁନଥିଲା ତ ଆମେ କାଟି ଦେଇଥିଲୁ ଆମେ ତ କାଲ୍ ରେ କାଟିଥିଲୁ ତ ଆମର ସିଟ୍ ଆମକୁ ମିଳିନଥିଲା ହେଲା କି
ଆଜ୍ଞା।
ତାପରେ ଆମେ କାଟିଥିଲୁ ଯାଇଥିଲୁ ଆମେ ପାଞ୍ଚ ଜଣ ଯାଇଥିଲୁ। ସରି ଚାରିଜଣ ଯାଇଥିଲୁ ହେଲା କିି।
ଆଚ୍ଛା
ଚାରି ଜଣ ଯାଇଥିଲୁ ଆଜ୍ଞା ମୁଁ ଯାଇଥିଲି ମୋ ମାଉସୀ ପୁଅ ଯାଇଥିଲେ। ତାପରେ ମୋ ସାଙ୍ଗ ଜଣେ ଆଉ ତାଙ୍କ ସାଙ୍ଗ ଜଣେ ଆସିଥିଲେ ଆଉ।
ଆଚ୍ଛା ଠିକ୍ ଅଛି।
ସମସ୍ତେ ସାଙ୍ଗ ପିଲା ଆଉ। ତାପରେ ଆମେ ଆଠଶହ ଟଙ୍କା ଦେଇକି ଟିକେଟ କାଟିଲୁ ହେଲାକି ଟିକେଟ୍ କାଟିଲୁ। କେଟ୍ କାଟିକି ତାପରେ ଆମର ଟ୍ରେନ୍ ଟାଇମିଙ୍ଗ ଥିଲା ଚାରିଟା ବେଳେ।
ହୁଁ। ତାପରେ
ତାପରେ ଆମେ ଟା ସା ତିନିଟା ବେଳକୁ ଆମେ ପହଞ୍ଚି ଯାଇଥିବୁ ହେଲା କି?
ଆଚ୍ଛା।
ତମେ ଆସିଲା ପରେ ଆମେ ପ୍ରବେଶ କଲୁ ଟ୍ରେନ୍ ଭିତରକୁ।
ହଁ ଟ୍ରେନ ରେ ତାପରେ ଗଲେ ଯାଇକି କୋଉଠି ପହଞ୍ଚିଲେ?
ଟ୍ରେନ ତାପରେ ଯାଇକି ଆମେ ବସିଲୁ ବସିଲା ପରେ ତାପରେ ସେଠୁ ମିନିମମ୍ ଆମକୁ ଲାଗିଥିଲା
ବାର ଘଂଟା ପାଖାପାଖି ଲାଗିଥିଲା ଆମକୁ ଟ୍ରେନ୍ ରେ।
ଏତେ ଟାଇମ୍ ଲାଗି ଯାଇଥିଲା?
ହଁ ଯେହେତୁ ଏଠି ହଉଛି ଚାରିଶହ ପାଞ୍ଚଶହ କିଲୋମିଟର ହେଇଯାଉଛି ଭୁବନେଶ୍ୱର ଠାରୁ ସେଇଥି ପାଇଁ ଆମକୁ ଟାଇମ୍ ଲାଗିଥିଲା।
ହଁ ସେଥିଲାଗି ତ ଟାଇମ ହିଁ ଲାଗିବ ନା?
ହଁ ତାପରେ ଆମେ ଯାଇି ପହଞ୍ଚିଥିଲୁ ଆମର କୋଲକାତା ଯୋଉ ଆମର ଷ୍ଟେସନ ହାଉଡା। ହାଉଡ଼ାରେ ପହଞ୍ଚିଲି।
ଆଚ୍ଛା।
ଆଉ ପହଞ୍ଚିକି ସେଠି ଥିଲେ ମୋଉସା ସେ ଥିଲେ ସେ ଆମକୁ ଆମକୁ ନେଇକି ତାଙ୍କ ରୁମକୁୁ ଆସିଲେ।
ଆଚ୍ଛା ଆପଣଙ୍କ ମଉସା ସେଠି ରହୁଛନ୍ତି କି?
ଆଜ୍ଞା ଆଜ୍ଞା ସେଠି ଚାକିରି କରିଛନ୍ତି।
ଆଚ୍ଛା। ତାହେଲେ ଆପଣ ଆପଣ ମଉସା ଙ୍କ ପାଖରେ ରହିକି ବୁଲିବାକୁ ଯାଇଥିଲେ ନା କଣ?
ଆଜ୍ଞା ଆଜ୍ଞା ଆମେ ଗଲୁ ତାପରେ ମଉସା ରହିଲି ତାପରେ ମଉସା ସେଠି ବି ଥିଲେ ତାଙ୍କର ଜଣେ ରୋଷେଆ ପାଇଁ ଥିଲେ ରୋଷେଇଆ ଜଣେ ସେମାନେ ଖାଇବା ପିବାକ କମେ ଦଉଥିଲେ ଖାଇବା ପିଇବା ସବୁ ମଉସା ବୁଝିଥିଲେ ଆଉ।
ଆଚ୍ଛା।
ତାପରେ ଗଲୁ ଫାଷ୍ଟ ଦିନ ଯଉ ଆମେ ପହଞ୍ଚିଲୁ ଯାଇକି। ସକାଳ ଦିନ ପହଞ୍ଚିଲୁ ତାପରେ ସେଠି ପହଞ୍ଚିକି ଦେଖିଲୁ ହାଉଡା ବ୍ରିଜ୍ ଏମଟି ବି କଲକତାର ମୋଷ୍ଟ ଫେମସ୍। ହାଉଡ଼ା ବ୍ରିଜ ହୁଁ। ସେ ବ୍ରିଜ୍ ଟି ଦେଖିବାକୁ ବହୁତ ସୁନ୍ଦର ଲାଗିଥିଲା। ସେଠ କି ତା ତଳେ ଆମର ଜାଣିଥିବ ଆମ ଗଙ୍ଗା ଗଙ୍ଗା ମାଙ୍କ ରିଭର୍। ସେଠି ନଦୀ ଟେ ପହଞ୍ଚି ତା ତଳେ।
ହଁ ମୁଁ ଗଙ୍ଗା ମାଙ୍କ ନଦୀ ତ?
ଆଜ୍ଞା ଆଜ୍ଞା।
ଯାଇଥିଲେ ଦେ
ଏଠି ବହୁତ ଆଜ୍ଞା ସେଇ ବାଟେ ଆସିଲା ବେଳେ ହିଁ ପଳେଇବ।
ଆଚ୍ଛା।
ସେେର ମୁଁ ଆନ୍ଦପୁର ଟା ଓ୍ଲାଇକ ଆସିବି ସେଇ ତଳେ ହିଁ ପଡ଼ିବ ହାାଉଡ଼ା ବ୍ରିଜ୍ ତା ତଳେ। ବାକୁ ପଡିବ।
ଆଚ୍ଛା।
ହେଲାକି? ତାପରେ ଆସିଲୁ ରୁମ୍ ରେ ଫ୍ରେଶ ହେଇକି ତାପରେ ଖାଇବା ପିଇବା କଲୁ। ତା ପରଦିନରୁ ବାହାରିଲୁ ବୁଲିବା ପାଇଁ ଆଉ।
ତାପରେ ବୁଲିବାକୁ ଗଲେ କେତେ ଜାଗା ବୁଲିଲେ କଣ ଖାଇଲେ?
ହୁଁ ଫାଷ୍ଟ ଦିନ ତ ଆମେ ବୁଲିଲୁ ମିନିମମ ଦଶ ରୁ ପନ୍ଦରଟା ଖଣ୍ଡ ଆମେ ପେଣ୍ଡାଲ ଲେଖିଲୁ।
ଆଜ୍ଞା।
ହେଲା ସାଙ୍ଗରେ ଆଉ ଦୁଇ ଜଣ ବି ଯାଇଥିଲେ ତାଙ୍କ ସାଙ୍ଗ ସାଥି ସେଠି ବୁଲିଲୁ। ତା ପରେ ସେଠି କୋଲକାତାର ଫେମସ୍ ଏ ଯେଉଁ ମିଠା ଦାଲ
ଆ୍ଛା।
ଏଟା ବି ଖାଇଲୁ ତାପରେ ଲଙ୍କାଚପ୍ ଖାଇଲୁ ଫୁଙ୍କାପୁଡ଼ି ଖାଇଲୁ। ବହୁତ ପ୍ରକାର ଏମିତି ଖାଇଲୁ ଆଉ।
ଆଛା ଆପଣ ତ ଫଟୋ ଛାଡିଥିଲେ, ବହୁତ ସୁନ୍ଦର ସୁନ୍ଦର ଜାଗା। ବୁଲିବାକୁ ଯାଇଥିଲେ, ମତେ ବହୁତ ଭଲ ଲାଗିଲା ଦେଖିକି।
ଆଜ୍ଞା ଆଉ ଗୋଟେ ମୂର୍ତ୍ତି ଥିଲା ଆମର ହସ୍ତଶିଳ୍ପୀ ମୂର୍ତ୍ତି, ମାନେ ହାତ ତିଆରି କ ମାନେ କାଠରେ
ଆଛା।
ସେ ମୋତେ ବହୁତ ସୁନ୍ଦର ଛୋଟ ଯେମତି ବହୁତ ସୁନ୍ଦର ଲାଗୁଥିଲା।
ଦେଖିବାକୁ ତ ବହୁତ ମନୋହର ହେଇଥିବ ନା।
ମୁଁ ବି ଦେଖିଥିଲି ସେ ସବୁ ବହୁତ ଭଲ ଲାଗୁଥିଲା। ମତେ ଦେଖି ଦେଖିବାକୁ, ସେଇଠୁ ମୁଁ ଜାଣିପାରିଲି ଯେ କୋଲକତାରେ ବହୁତ ଭଲସେ ଦୁର୍ଗା ପୂଜା ପାଳନ କରାଯାଇଥାଏ।
ଗୋଟେ ପେଣ୍ଡର ଥିଲା କରିଥିଲେ ପୁରା
ଆଜ୍ଞା।
ସେଣ୍ଟ ଡୀଟା ତାରି ଭଳିଆ ଭନଥିଲଥିଲା ଗୋଟେ ଗୁଣ୍ଡାଲ। ଏମିତି ପୁରା ପାଣ ଫାଣ ଲଗେଇ ହଁ ସେଟା
କଣ କହିଲେ? କଣ ଲଗା ହେଇଥିଲା ସେଥିରେ
ମାନେ ବାଣ ଆଗରିକା ସବୁ ଲଗାଇଥାଏ ଡେକୋରେସନ୍ ପାଇଁ।
ଆଛା।
ଆଉ ସବୁ ଏମିତି ପିଲା ବହୁତ ସାରା ଭଲ ଭଲ ପେଣ୍ଡାଲ ସବୁ
ଆଚ୍ଛା ବହୁତ ସୁନ୍ଦର ଲାଗିଥିବ ଦେଖିବାକୁ ନା?
ଆପଣ କେତେ ଦିନ ସେଠି ରହିଥିଲେ?
ଆମେ ରହିଥିଲୁ ଚାରି ରୁ ପାଞ୍ଚ ଦିନ ରହିଥିଲୁ ସେଠ।
ତାହେଲେ ବହୁତ ଜାଗା ବୁଲିଥିବେ, ବହୁତ ମଜାମସ୍ତି ମଧ୍ୟ କରିଥିବେ ଆପଣ ମାନେ।
ଆଜ୍ଞା ବହୁତ ବହୁତ ଜାଗା ଗଲୁ ତା ପରେ ଦୁର୍ଗା ପୂଜା ବଲୁ ତାପରେ ବି ଆମ ଯଉା କୋଲକାତାର ବହୁ ଫେମସ ଜାଗା ଅଛି ସେଠି ବଲୁ। ଯେମିତି କି ଦକ୍ଷିଣେଶ୍ଵର କା ଟେମ୍ପଲ ଅଛି ଆମର ସେଠି ଯାଇଥିଲୁ।
ଆଜ୍ଞା।
ବହୁ ପୁରାତନ ମନ୍ଦିର ତାପରେ
ହଁ ହଁ ଜାଣିଛି।
ବହୁତ ବଡ ପାର୍ଟ ଜାଗା ସେଠିଲଗ ଆସି
ଆଛା।
ତାପରେ ଆମର ଥିଲା ଗୋଟେ ଜିଓଲୋଜିକଲ ଗାର୍ଡନ ହୋଟେ ସେଠି ବୁଲିଲୁ। କୋଲକାତା ଜିଓଲଜିକଲ ଗାର୍ଡନ ତାପରେ ଆମର ମେଟ୍ରୋ।
ଆଚ୍ଛା ସାଙ୍ଗମାନଙ୍କ ସାଙ୍ଗରେ ବୁଲିବାର ମଜା ହିଁ ଅଲଗା ନା?
ସବ ପ୍ରତିଟି ମୁହୂର୍ତ୍ତ ମନେ ରହିଲା ଭଳିଆ ହିଁ ହେଇଥାଏ।
ଆଉ ବେଳେ ବେଳେ ସେ ସବୁ ମେମୋରି କି କ୍ୟାପଚର୍ କରିବା ବି ଦରକାର। ଯା କେମେ ପରେ ଉ, ଉ, ଦେଖିକି ବହୁତ ଖୁସି ଲାଗିଥାଏ ଆମକୁ।
ଏ ସେ ବି ଫଟୋ ସବୁ ରଖି ରଖିବା କଥା ଫୋନ୍ ରେ। ମେମୋରି
ସେ ସେଥିପାଇଁ ତ ଫଟୋ ଉଠେଇକି ରଖିବା ଦରକାର। ମେମୋରି ଲାଷ୍ଟ କୁ କିଛି ନଥାଏ। ଲାଷ୍ଟ କୁ ଆମର ଫଟୋ ହିଁ ରହିଯାଇଥାଏ ଯୋଉଟା କି ଆମେ ଦେ ଖିକି ବହୁତ ଖୁସି ଅନୁଭବ କରିଥାଉ ପଛରେ।
ସ୍ମୃତି ରହିଥାଏ ଆଉ।
ହଁ ସେ ସବୁ ସ୍ମୃତି ନିଆରା। ତାପରେ ଚାରି ପାଞ୍ଚ ଦିନ ରହିକି, ତାପରେ ଆ, ଆପଣ ମାନେ ପ୍ରତ୍ୟାବର୍ତ୍ତନ କରଥିବେ ଆଉ।
ହୁଁ, ହୁଁ ତାପରେ ଆସିଲା ବେଳେ ଆମେ ବସ୍ ରେ ଆସିଲୁ ଆଉ।
ଆଚ୍ଛା ବସ୍ ରେ ପଳେଇ ଆସିଲେ।
ହୁଁ।
ଓହୋ! ଆ
ଏ ସେ
ଥରେ ପଳେଇ ଆସିକି ଆପଣ ଆପଣଙ୍କ ଘରକୁ ଯାଇଥିବେ। ଆଉ ସେମାନେ ସେମାନଙ୍କ ଘରକୁ ଯାଇଥିବେ ଆଉ।
ହୁଁ, ହୁଁ, ଆଜ୍ଞା।
ଆଚ୍ଛା ତାହେଲେ ଆଉ କୁଆଡେ ଯାଇନାହାନ୍ତି ନାଇଁ?
ଏ ତାଙ୍କେ କୋଲକାତା, କୋଲକତା ବୁଲିଲୁ, ତା ପରେ ଭୁବନେଶ୍ୱର ହେଇଥିଲା ଭୁବନେଶ୍ୱର ରେ ଆମେ ଆସି ସେ ରହୁଥିଲୁ। ଭୁବନେଶ୍ୱରରେ ବହୁତ ବଡ଼ ବଡ଼ ପେଣ୍ଡାଲ ଥିଲା ସେଠି ବୁଲିଲୁ।
ଆଚ୍ଛା ଭୁବନେଶ୍ଵରରେ ବି ହଁ ଭଲ ବି ହୁଏ। କଟକ, ଭୁବନେଶ୍ଵରରେ ବି ଭଲ ହୁଏ ଦୁର୍ଗା ପୂଜା। କିନ୍ତୁ ପ୍ରସିଦ୍ଧ ତ କୋଲକାତାରେ ନା।
ହୁଁ, ହୁଁ କୋଲକାତା ହିଁ ପ୍ରସିଦ୍ଧ।
କୋଲକତା ର
ପେଣ୍ଡାଲଭେ ତିନ ଚାଟା ଥିଲା ପଚାଶ ଫୁଟ୍ ର ଏମତି ମେଢ ହେଇଥିଲା।
ମା ପୁରା ସଜେଇ ହେଇଥିବେ ଗହଣାରେ। ବହୁତ ସୁନ୍ଦର ଲାଗୁଥୁବ ଦେଖିବାକୁ।
ଗୋଟେ ଥିଲା ସୁନା ସୁନା ବେଶରେ ସଜା ହେଇଥିଲା
ପୁରାହା ରେ ପୁରା ରିଏଲ ସୁନା ସ' ସବୁ ଥିଲା?
ପୁରା ରିଏଲ ହଁ।
ଆଚ୍ଛା ପୁରା ଅଲଗା ପ୍ରକାର ଚମକୁଥିବେ ମା।
ହୁଁ, ବହୁତ ସିକ୍ୟୁରିଟି ବି ଥିଲେ ଯେହେତୁ ସୁନାରେ ହେଇଛି ନା କାମ।
ସୁନା ଅଛି ତ ସିକ୍ୟୁରିଟି ତ ରହିବେ ନା।
ବହୁତ ବହୁତ ସିକ୍ୟୁରିଟି।
ହଉ ଠିକ ଅଛି ମୁଁ ବିଦାୟ ଦଉଛି ଆପଣଙ୍କ ଠାରୁ କା-ମୋର ଟା ସମ ମୟ ହେଇଗଲାଣି ନା ସେଥିଲାଗି।
ରଖୁଛି ଧନ୍ୟବାଦ।
ଆଜ୍ଞା ରହୁଛି ଆପଣଙ୍କୁ ବି ଧନ୍ୟବାଦ।